ହଁ ତଙ୍ଗ କଣ କରୁଛ?
ଏ ଖାଇ ପିଇବାରି ଏଇଟା ଆସିଲି ଶୋଇବା ପାଇଁ ଆଉ। କଁ କରୁଛୁ? ନା ଏଟା ମୋବାଇଲ ଟିକେ ଦେଖିବି। ସେଥିଲା ପରେ ଯାଇକି ଶୋଇିବ ଏଇ ଖୁଣା କଣ ଶୋଇବି। ଖାଇ ଖୁଆ ସାରିଲି ଆଉ ଏଇଟା ଏଇଖୁଆ ଆସି ମୋବାଇଲ ଟକେ ଦେଖୁଥିଲି ସଟ୍ ଭିଡିଓ ସବୁ।
ହଁ।
ଆଉ?
ମୁଁ ବି ଏଇ ସବୁ ଏ ଖାଇ ପିଇକି ଏଇ ମୋବାଇଲ ଦେଖୁଥିଲି ଆ ସେଥିରେ ଏଇ ପନିପରିବାର ସବୁ ଆସିଲା। ଆ ସେଇଟା ବଢିଆ ଅଛି ମୁଁ ସେଇଥିପାଇଁ ମଧ୍ୟ ର ମୋ ସାଙ୍ଗ କୁ ବି କହୁଛି ସେ ଆମେ ଆଗ ଲୋକ ସବୁ କେତେ ଠିକ୍ ଥିଲେ। ଏ ପନିପରିବା ଖାଉଥିଲେ, ଏବେ ସମସ୍ତେ ଫାଷ୍ଟ ଫୁଡ ଖାଇ ଖାଇକି ସବୁବେଡେ ବିମାର। ସେଇ ଆସିଲାନ ମୋତି ର ମୋ ସାଙ୍ଗକୁ ବି କହୁଛି ସେ ବି ଜାଣିବ।
ଅହଁ।
ହୁଁ। ମୁଁ ପଚାରୁଚି ତମେ କହିବ।
ହଉ।
ହଁ ଫୁଲକୋବି ର ଉପକାରିତା
କଥା।
ହାଡ଼କୁ ମଜବୁତ୍ କରେ ଏବଂ ହୃଦୟକୁ ସୁ ରଖିବାରେ ସାହାଯ୍ୟ ହୁଏ ଏଇଟା
ହ
କାରିତା ଅଛି। ଆମ ବନ୍ ବନ୍ଧାକୋବିର -ବନ୍ଧାକୋବିରେ ପୋଷକ ଗୁଣ କଣ ଅଛି ଜାଣିଚ?
ହଁ। ବନ୍ଧାକୋବି ରେ ଭିଟାମିିନ୍ ସି ଭିଟାମିନ୍ କେ ତନ୍ତୁ ଓ ଆଣ୍ଟି ଅକ୍ସିଡେଣ୍ଟ୍ ରହିଛି। ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଏ ହଜମକୁ ସହଜ କରେ ଏବଂ ଓଜନ୍ ନିୟନ୍ତ୍ରଣରେ ସାହାଯ୍ୟ କରେ। ଦେଖ କେତେ ପନିପରିବାରେ କେତେ ସବୁ ଭିଟାମିିନ୍ ସବୁ ରହିଚି କେତେ ଭଲ ଏ ହଉଛି ଭେଣ୍ଡି ର ଉପକାରିତା ଜାଣିଚ? ଅଁ- କୁଅନା।
ଭିଟାମିିନ୍ ଏ ସି ଓ ପଲିକ୍ ଅକ୍ସେନ୍ ଥାଏ ଏହା ହଜମକୁ ଭଲ ରଖେ ରକ୍ତରେ ଶର୍କରା କ ସନ୍ତୁଳିତ ରଖିକି- ରଖିବାରେ ସାହାଯ୍ୟ କରେ। ଏବଂ ଆଖି ଆ ପାଇଁ ଉପକାରୀ।
ଅଁ- ତମେ ମତେ ପଚାର ମୁଁ କହୁଚି।
ହଁ। କଲ ଔଷଧୀୟ ଗୁଣ କଣ ଅଛି?
କଲାର ଔଷଧୀୟ ଗୁଣ ଏଇ ଯଉ କଲରା ର। କଲରା ରେ ଭିଟାମିିନ୍ ସି, ଲୌହ ଓ ଆଣ୍ଟି ଅକ୍ସିଡେଣ୍ଟ୍ ରହିଚି ଏହା ହଜମକୁ ସୁଧାରେ ରକ୍ତରେ ଶର୍କରା ନିୟନ୍ତ୍ରଣ ସହାୟକ ହୋଇ ପାରେ ଏବଂ ରୋକ -ରୋଗ ପ୍ରତିରୋଧକ ଶକ୍ତି ବଢାଏ। ହୁଁ ତମେ ମତେ ପଚାରୁନ ଏଇ ଯଉ ମୁଡାର ଉପକାରିତା। ମୁଁ କହିବି।
କହିଵି। ହଁ କହୁଚି। ପିଆଜ ର ବି ନା ମୁଳାର- ମୁଳାର ତନ୍ତୁ ଭିଟାମିନ ସି ଓ ପୋଟାସିୟମ ଥାଏ ଜାହା ହଜମ କୁ, ସହଜରେ ଶରୀରକୁ ସ ସତେଜ ରଖି ବା ରଖେ। ହଁ। ଏଟା ସଦକୁ ସମର୍ଥନ କରେ।
ହୁଁ।
ଆଉ କହୁନ ପିଆଜ କ,
ପିଆଜର ଗୁରୁତ୍ୱ, ପିଆଜରେ ଭି ଭିଟାମିନ ସି ତନ୍ତୁ ଓ ବିଭିନ୍ନ ଉପକାରୀ, ଉଦ୍ଭିଦ ଯୋଗେଇ ଥାଏ।
ହେଇ ଥାଏ।
ଏହା ଖାଦ୍ୟରେ ସ୍ଵାଦ ବଢାଇବା ସହିତ, ହୃଦୟ ସ୍ୱାସ୍ଥ୍ୟ ଓ ହଜମ ପାଇଁ ଉପକାରୀ। ମୁଁ ଅଛି ଦି ତିନିଟା ମୁଁ କହୁଛି ତମେ ଶୁଣିବ ଏ ଆଉରି, ମାନେ କଣ କଣ ସବୁ ରହିଛି ମୁଁ କହୁଛି ଆଁ।
ହଁ କହ।
ଅଁ ରସୁଣ ର ଉପକାରିତା, ରସୁଣରେ, ଆସ ହଁ ଆଲସିମ୍, ନାମକ ଉତ୍ପାଦନ ଥାଏ, ଏହା ରୋଗ ପ୍ରତିରୋଧକ ଶକ୍ତି ବଢାଇବା,
ହୃଦୟ ସ୍ୱାସ୍ଥ୍ୟ ସମର୍ଥନ, ଡିବା ଓ ଖାଦ୍ୟର ସ୍ୱାଦ ବଢେଇବାରେ ସହାୟକ। ହୁଁ, ଆଉ ଗୋଟେ ଅଛି ଏଇ ଯୋଉ ଅଦାର ଔଷଧୀୟ ଗୁଣ। ମାନେ ଅଦାରେ ମାନେ କେମତି ଯେମତି ଔଷଧ ଗୁଣ ରହୁଛି, ସେ କେମିତି ଅଛି।
ଅଦା ହଜମ୍ ସହଜ କରେ, ବାନ୍ତିି ବା ଅସୁସ୍ଥ ଲାଗ୍ କିବାର ଅନୁଭୂତି କମାଇବାରେ ସହାୟକ ହୋଇପାରେ। ଏବଂ ସର୍ଦ୍ଦି ସମୟରେ ଆରାମ୍ ଦେଇଥାଏ। ଏସବୁ ଅଛି ଏ ଯଉ ସର୍ଦାମୀ ଥଣ୍ଡା ଦିନରେ ଅଦ୍ରକ ଚାଏ କରୁଚୁ, ଅଦରକ୍ ଇଏ କରିକି ପିଉଛୁ ଯେ କାଶ୍ କାଶ ହେବା ବେଳେ କି କରୁନାହାନ୍ତି ସେ ଔଷଧିଆ କାମ କରୁଚି ନା? ହଁ, ଟିକେ ଜୋର୍ ରେ କୁହ ଶୁଭା ଯାଉନି।
ହଁ ମୁଁ କହିଲି ଅଦା ଆଉ ଆମର ସେ କଣ କହୁଛନ୍ ତୁଳସୀ ପତ୍ର ଛେଚିକରି ଗୋଟେ କାଢା କ କରୁଛନ୍ତି। ସେଟା କାଢା ପିଇଲେ ବି ପୁରା ଭଲ। ଆଉ ଯଉଟା ଖାଲି। ଯଉଟା ଭଲ ଯଉଟା ସୁଖା ଖାସି ହଉ ଚି, ଆଉ ନର୍ମାଲ୍ ଖାସି ଯଉଟା ଔଷଧରେ ଛାଡୁନି ଆମର ସେଟା ଅଦା ହଁ ଅଦା ଅ ହଁ ଅଦା କୁ ଛେଚି କରି ଆ ତାର ରସ ବାହାର କରିଦବ ଆଉ ଆମର ତୁଳୁସା ତୁଳସୀ ପତ୍ରର ରସ ଆଉ ହନି ଟିକେ ମିଶେଇ କରି ପିଇଲେ ପୁରା ଭଲ ହେଇଯିବ। ଆଉ ପିଇଲା ପରେ ଆମେ ଖାଇସାରିଲ୍ ଯେମିତି ଆମେ ଖାଇସାରଲୁ ଏଇ ଖିଣା ରାତିରେ ଶୋଇଲୁ, ଶୋଇଲା ପରେ ଆମେ ସେଟା ସେ ଯେ କ କାଢା କରିବୁ ସେ ପିଇ କରି ଶୋଇଯିବୁ ହେଲେ ପାଣି ଆଉ ପିଇବୁନୁ ଆଉ ପିଇଲେ ଆଉ କାମ କରିବନି ପାଣି ନ ପିଇଲେ କଣ ଏ ଯେତେ ଆମ ତଣ୍ଟି ଭିତରେ ଯେତେ କିଟାଣୁ ମାନେ ଯୋଉ ଥେବେ ସେ ବ୍ୟାକ୍ଟେରିଆ ଯେ ଯେତେ ଥବ ସବୁ କମିଯିବ ଏ କେତେ ଦି ଦିନ୍ ତିନ୍ ଦିନ୍ ହଁ ଦି ଦିନ୍ ତିନି ଦିନ ସକାଳୁ ସନ୍ଧ୍ୟାରେ ଯଦି ଖାଇଲେ ଆଉ ସେ କାଶ ବି ଭଲ ହେଇଯିବ। ଯା ରୋଗ ପ୍ରତିରୋଗ ଶକ୍ତି ଯଦି କିଛି ଥବ ସେଟା ବି କମିଯିବ। ଆଉ ନର୍ମାଲୀ ସବୁ ହେଇଯିବ ଏଇ ଟା କଣ ଔଷଧ ଆଉ କାମ କରୁନି ସେଇ ସବୁ ଆଗ ଯୁଗରେ ଏଇ ସବୁ କାମ କରୁଥିଲା କଣ ଔଷଧ ନଥିଲା ଜଡିିବୁଟି ସବୁ ଆଣିକରି ଖାଉଥିଲେ ଗଛ, ପତ୍ର, ଚେର, ମୂଳ କୁପମା କୁ ପତ୍ର ଏଇ ସବୁ ଖାଉଥିଲେ ଯେ ଭଲ ହେଉ ଯାଉଥିଲେ।
ଏବେ ଔଷଧ ସବୁ ଟିକେରେ ଔଷଧ ଟିକେରେ ଔଷଧ ଖାଉଚନ୍ତି ଆଉ ଏଇ ସବୁ ଓଲ୍ଟା ହଁ ଓଲ୍ଟା ସିଧା ମେଡ଼ିସିନ୍ ବାଲାକୁ ଯିବ ଥଣ୍ଡା ହେଇଥିବ କହିବ ସେ ଦୁନିଆ ଔଷଧ ଲେଖିବ। ଡକ୍ଟର କୁ ଯିବ ଗୋଟେ ପୁଅ ଜର ହେଇଥିବ କହିଲେ ସେ ଦୁନିଆ ତାଙ୍କ କମିଶନ୍ ଅଛି ଦୁନିଆ ଲେଖିବ ଔଷଧ।
ଆଉ ଗୋଟେ ଯତି ମୁଣ୍ଡ ବିନ୍ଧୁଚି ମୁଣ୍ଡ ବିନ୍ଧିଲେ ଆମେ ପେନ୍ କିଲର୍ ଖାଉଚୁ ପେନ୍ କିଲର୍ ଟା ହଉଚି ପେନ୍ କିଲରସ୍ ଡକ୍ଟର ମାନେ କହୁଚନ୍ତି ପେନ୍ କିଲର୍ ଯଦି ଆମେ ଯଉ ସବୁଦିନ୍ ଖାଇବା ବ୍ୟବହାର କଲେ ଆମ କିଡନୀ ଟା ଖରାପ ହେଇଯାଉଚି ସେ ସେଥିପାଇଁ ଆମେ ପେନ୍ କିଲର୍ କେମିତି ନ ଖାଉ ହଁ ପେନ୍ କିଲର୍ କେମିତି ନ ଖାଉ କେମିତି ଆମେ ସ୍ଵସ୍ଥ୍ ହବୁ ଏ କଣ କଲେ କେମିତି କଲେ ସ୍ଵୟଂ ଭଲ ହବୁ ଆମକୁ ପେନ୍ କିଲର୍ ଟା ଏମର୍ଜେନ୍ସିରେ ଗୋଟେ ଖାଇଲେ ଚଳିବ ଆଉ ସଦାବେଳେ ଖାଇଲେ ଆମ ଭିତରେ ଯାହା ପାର୍ଟସ୍ ଅଛି ସବୁ ଖରାପ କରିଦଉଛି। ପେନକ୍ଲିଅର୍ ବହୁତ ଡେଞ୍ଜର।
ହୁଁ ସେ ହାର୍ଟ ପ୍ରୋବ୍ଲେମ ବି ଭାରି କରିଦଉଛି।
ହଁ ହାର୍ଟ
ସେଇଥିପାଇଁ ଯା ଆଗ ଯୁଗରେ ଲୋକ ସବୁ ଯାହା କରୁଥିଲେ ସବୁ ଏଇ ଆ ଶାଗ ପନିପରିବା ଏଇ ସବୁ ଖାଉଥିଲେ ତାଙ୍କ ଔଷଧ ଏତେ ଖାଉନଥିଲେ। ସେ ଠିକ ଏବେ ଆମ ଯୁଗରେ ଏଇ ସବୁ ଖାଇ ଖାଇକି।
ଆ ହଁ ଏଇଗଣା ଗୋଟେ ଗଛ ଲଗେଇଲେ ସାର ନ ଦେଲେ ଗଛ ହବନି।
ହୁଁ।
ଅ ପୋକ ଲାଗିଲେ ଔଷଧ ନ ମାରିଲେ ହବନି। ଆଗ ଯୁଗରେ କଣ ହଉଥିଲା? କି ସେ ଔଷଧ ନଥିଲା କିଛି ନା ଗଛ ଲଗଉଥିଲେ ଲୋକ ଖାଉଥିଲେ। ସେଟା ଆମର ଦେସି ଟା ଏଇକ୍ଷୀନା ପୁରା ବିଦେଶୀ ବାଗିଆ ପୁରା ପୁରା ଔଷଧର ଖାଦ୍ୟ ଆମେ ଖାଉଛୁ ସେତେବେଳେ ଖାଉନଥିଲୁ? ଏଥିପାଇଁ ଆଗର ଲୋକ ମଜବୁତ ଥିଲେ। ଆଉ ଆଗ ଲୋକ ଏଇ ଖଣେ ଯିଏ ଅଛନ୍ତି କେତେ ଟାଣ ଅଛନ୍ତି। ଜାଣିଥବ।
ହଁ ଏବେ ସବୁ ମିଶାମିଶି ସବୁଥିରେ ମିଶାମିଶି। ପନିପରିବା ଏ ଯୋଉ ଫ୍ରୁଟ ସବୁଥିରେ। ଆଉ କିଛି ଛାଡ଼ୁନାହାନ୍ତି ମାନେ ଇଏ ସବୁଥିରେ ମିଶେଇକି ଶୀଘ୍ର ଶୀଘ୍ର ଇଞ୍ଜେସନ ସବୁ ଦେଇକି ବଳେଇ ଦଉଛନ୍ତି। ଆଉ ମାର୍କେଟ ରେ ନେଇକି ପଳେଇ ଆସୁଛନ୍ତି।
ହଁ ଏଇ ଖିଆଁ ସ ମୁଁ ତ ପୁରା ଏମିତି ସିଷ୍ଟମ ହେଇଛି ଖାଲି ରୋ ଟିକେ ରେ ହସ୍ପିଟାଲ ଟିକେ କଣ ହେଇଗଲା ହସ୍ପିଟଲ। ହସ୍ପିଟାଲ ଦୌରୁ ଦୌରୁ ପଇସା ଯେତେ ସରୁଛି କହିବାକୁ ନାହିଁ।
ଆ ହ ହସ୍ପିଟାଲ ଗଲେ ମାନେ ଦୁନିଆ ବିଲ୍ ଦୁନିଆ ପଇସା।
ହଁ। କି ଯୁଗ ଆସିଗଲାଣି ଯେ ଓହଁ ଏଇ ଯୁଗ କେମିତି ଆସିଗଲାଣି? ୱଙ୍ଗ ସହ କାହା ଘରେ କହିବନି ଭଲ ଲୋକ ଅଛନ୍ତି। ସବୁ ଘରେ କେହି ନା କେହି ଗୋଟେ ଦିଟା ହଉ ତୁ ବେମାର ପଡ଼